ହାଲୋ।
ହୁଁ ହୁଁ ଏବେ ହେଲା। କଣ କରୁଛ?
ଏଇଠି ବସିଥିଲି ଭାରି ଛୁଆ ପଢ଼ଉ ଥିଲି ଆଉ।
କଣ ପଢୁଥିଲ?
ପଢଉଥିଲି।
ହୁଁ ଯେ କଣ ପଢୁଥିଲ?
ଏଇ ତାଙ୍କ ପଣ ମ୍ୟାଥ୍ ହେରିଆ ପଢ଼ଉଥିଲି ଆଉ ଫାଇପ୍ କ୍ଲାସ୍।
ଅହ।
ହୁଁ। ତମେ?
ନିସିନା ମୁ ଏଇନା ଏଇ ଘରେ ସଞ୍ଜ ଦୋଉଥିଲି ଏବେ ଆସିଲି ଉଠିକି।
ହମ୍ ବର୍ଷା ହୋଉଛି ସିଆଡେ?
ହଁ ହୋଉଛି।
ହଁ ଆଜି ପୁରା ଦିନ ସାରା ବର୍ଷା ଲାଗିଛି ଇଆଡ଼େ।
ହୁଁ ମୁଁ ବି ଆଜି ଦି ଥର ବର୍ଷାରେ ଭିଜି ଯାଇଛି।
କେମତି ବାହାରକୁ ଯାଇଥିଲ?
କଲେଜ ଯାଇଥିଲି।
କାଇଁ ଆଜି ଷ୍ଟାର୍ କ୍ଲାସ।
ନାଇଁ ନାଇଁ ହଲ୍ ଟିକେ କାଇଁନା ଏଗ୍ଜାମ୍ ଅଛି ନା।
କେଉ ଏକ୍ଜାମ୍।
ସେ ଅଲଗା ଏକ୍ଜାମ ମୋର।
ହଁ। ହଉ ଆଉ କେବେ କଣ ଅଛି।
ସେ ଅଛି ଗୁରୁବାର ଦିନଠୁ।
ହୁଁ କଣ କହୁଥିଲ।
କହୁଥିଲିି ଖିଆପିଆ ହେଇଛି ନା ନାଇଁ।
ହଁ ଖାଇଥିଲି ପିଠା ଚକୁଳି ପିଠା।
ଚକୁଳି ପିଠା ବଢିଆ ମତେ ବି ବଢିଆ ଲାଗେ।
ହୁଁ ତମେ କୋଉଠି ଅଛ ମାନେ ତମେ କଣ ଖାଇଥିଲ।
ମୁଁ ତ ଖାଇଥିଲି କଫି ଏଇନା ଖାଇଥିଲି ଆଉ କିଛି ଖାଇନି। ଖରାବେଳେ ଖାଇଥିଲି ଭାତ ମାଛ।
ହୁଁ ହୁଁ ବଢିଆ।
ଆଉ ତମେ ପଢା ପଢି ଏବେ କଣ କରୁଛ।
ପଢା ପଢି ରାଇଟ ନାଓ କିଛି ନାହିଁ ଗ୍ରାଜୁଏସନ ଟା ସରିଲା ଏବେ ଟିକେ ମା ପାଇଁ କି ଚାଲିଛି ପକାପକି ସବୁ ସେଇଥିରେ ଅଛି ଆଉ।
ମାଷ୍ଟର୍ ପାଇଁ ମୁଁ ବି ଭାବୁଛି ଆଇ ଏମ୍ ସି କରିବି।
ଆଇ ଏମ୍ ସି।
ଆଇ ଏମ୍ସି ଇଣ୍ଟଗ୍ରେଟେଡ ଇଣ୍ଟିଗ୍ରେଟେଡ ଏମ୍ସି ଏ।
ଏବେ କଣ କରୁଛ ତମେ।
ମୁଁ ଏଇନା ଇନଫର୍ମେସନ ଟେକ୍ନୋଲୋଜି କରୁଛି କମ୍ପ୍ଲିଟ୍ ହେଇଗଲାଣି। ଏକ୍ଜାମ ଅଛି ଗୁରୁବାର ଠୁ ତିନ ଦିିନ ଏକ୍ଜାମ ଅଛି ତାପରେ ଖତମ୍।
। ପଢା ଲାଗିଚ ରହିବ ନା।
ଏଇଠି ଆମର ମୁ ଏଇନା ତାପରେ ଅଛି ଆଉ ଏଇଠୁ ଜଗନ୍ନାଥ ମନ୍ଦିର ଦେଖାଯାଉଛି।
ଆରେ କୁହନି ମତେ ନା ମାନେ। ମାନେ ମୁଁ ଚାଲିଛି ଖାଲି ମାଇଣ୍ଡରେ ଯାଇକି ଜଗାକୁ ଦେଖିବାକୁ। ତ କଣ କରିବା। ଆ ଏକ ତ ଏମିତି ଏବେ କାହିଁ କହିଲ ବହୁତ ହି ଇଚ୍ଛା ହଉଛି ଦେଖ ଦେଖିବାକୁ ଭଲ ଲାଗୁନି ଏକରେ କିଛି। ଆ ଠାକୁର ବି ଅଛନ୍ତି ଅଣସର ଘରେ ତାପରେ ରଥଯାତ୍ରା ଯାତ୍ରା ଇଏ ସିଏ ସବୁ ଷ୍ଟାର୍ଟ ହବ ଯିବା ବି ଇଏ ହେଇଯିବ। ଦେଖିବା କେତେବେଳେ କଣ ହଉଛି ଯିବାର।
ଆଜି ତମେ ଆସୁନ ପୁରୀ ଆ ଭିତରେ ଯିବା ଅଣଶର ଘର ଠାକୁର ଦେଖିବାକୁ ଆମର ପ୍ରତିଦିଅଁ ଦେଖିବାକୁ।
ହୁଁ ଦେଖିବା। ଟ୍ରାଏ କରିବା ଯିବାକୁ ହଁ ହଁ। ମୁଁ ଲାଷ୍ଟ ଏବେ ଯାଇଥିଲି ଭାରି ମେ ମାସରେ ପୁରୀ।
ହୁଁ।
କିନ୍ତୁ ଠାକୁର ଦର୍ଶନ ହେଇପାଇଲାନି।
ଜଗନ୍ନାଥଙ୍କ ଇଚ୍ଛା ନ ଥିଲା ତମକୁ ଦେଖି
ସତ କଥା। ମୁଁ ଦି ଥର ବୋଧେ ଗଲିଣି ପୁରୀ ଦର୍ଶନ ଠାକୁର ଦର୍ଶନ ଗୋଟେ ଥର ବୋଧେ ହେଇଚି ଏଇ ବର୍ଷ ଆରମ୍ଭରେ ଜାନୁଆରୀରେ କିନ୍ତୁ ଏଥର ଯଉ ଯାଇଥିଲି ବାହାରୁ ଖାଲି ଦର୍ଶନ କରିକି ଯାହା ଆସିଲି।
ଓହୋ ମୁଁ ବି ଭେ ଏଇ ମାନେ ବୋଧେ ବର୍ଷେ ଉପରେ ହେଇଗଲାଣି ଜଗନ୍ନାଥଙ୍କୁ ଦେଖିନି।
ଆରେ ତମେ ପାଖରେ ରହିକି ବର୍ଷା ଉପରେ ଦେଖିନ।
ଡେଲି ପତିତ ପାବନ ଦର୍ଶନ ଡେଲି କରୁଚି କିନ୍ତୁ ମନ୍ଦିର ଭ- ଭ-ଭି ଭିତରୁକୁ ଯାଇକି ଠାକୁର ଦେଖିବା ହେଇନି। କାମ ରହିଯାଉଚି ଆଡେ ନା ତା ଦେହରେ ଏଇଠି ପାଖରେ ତ ଘର ବୋଲି ସବୁବେଳେ ରହୁଚି ମନରେ କି ଏଇଠି ତ ଅଛି ଯିବି।
ସେଇ ତ କହିଲି ପାଖ ଲୋକ ବସ୍ ଫେଲ୍ ଏଇଟା ସତ।
ସେଇ କଥା ଭାବି ଭାବି ଏ ଭାବୁନି ମୁଁ କାଡେ ପଳେଇବି ନା ଜାଗା କୁଆଡେ ପଳେବ ଏଇଠୁ ଯିବି ଦେଖିବି ଆଉ ସେଆ ଦେଖି ଦେଖିବି ଦେଖିବି ହେଇକି ବର୍ଷେ ପଳେଇଲାଣି ମୁଁ ଏପର୍ଯ୍ଯନ୍ତ ଦେଖିବାକୁ ନାଇଁ। ତ କାଲି ସାନ ଝିଅ ବାହାରିଲା କହିଲା କି ମୁଁ ଯାଉଚି କାଲି ପଟି ଦିଅଁ ଦେଖିବାକୁ ମୁଁ କହିଲି ହଉ ଯିବୁ ଯଦି ଚାଲ୍ ମୁଁ ବି ଯିବି ମୋର ବି ଛୁଟି ଅଛି କାଲି ତୁ ଦେଇ ଚାଲ ମୁଁ ବି ଯିବି।
ସବୁ ଜିନିଷର ଯେମିତି କୁହନ୍ତିନି ମେରିଟ୍ ଡିମେରିଟ୍ ସେମିତି ତମର ପୁରୀରେ ବଢିଆ ମନ ଟିକେ ଖରାପ ଲାଗିଲା ଚାଲ ଯିବା ଜଗା ଦର୍ଶନ କରିବା। କି ଚାଲ ସମୁଦ୍ର କୂଳ। କିନ୍ତୁ ଆଉ ଗୋଟେ ଡିମେରିଟ୍ ତ ହଉଚି ଏଇଆ ଯେତେବେଳେ ସାଇକ୍ଲୋନ ଆସିବ ବାତ୍ୟା ଆସିବ ତମକୁ ଆଗ ଅସୁବିଧା ନା?
ଆଗେ ପୁରୀକି ଏତେ ବାତ୍ୟା ଆସେ ନା କିନ୍ତୁ ଏବେ କିଛି ବର୍ଷ ହେଲା ଚାଲିଚି।
ହଁ।
ହଁ ଜଗନ୍ନାଥ ତ ଅଛନ୍ତି ଆମକୁ ରକ୍ଷା କରିବାକୁ ଆଉ।
ହଁ ବଢିଆ ମୋର ଯୋଉ ସାଙ୍ଗମାନେ ଥାନ୍ତି ମୁଁ କହେ ହଁ ମାନେ କଣ ଆମର ମନ ଭଲ ଲାଗିଲେ କଁ ଚାଲ ଗୋଟେ ବୁଲିକି ପଳେଇ ଆସିବା ତମର କଁ ମନ ଭଲ ଲାଗୁନି ଚାଲ ଯିବା ଠାକୁର ଦର୍ଶନ୍ କରିକି ଆସିବା ମନ ଭଲ ଲାଗିବ।
ପଡ଼ିିଲେ ବି ଦଶ
ସେଇୟା। ସେଇଆ ମୁଁ ଜାଣିଚ ନା ମାନେ ମୋର ମନ୍ଦିର ଯାଏ ଠାକୁର ନର୍ଶନ କରେ ସେଠି ମୁଁ ଶୋଇ ପଡିଲେ ବସି ପଡିଲେ ଯୋଉ ଶାନ୍ତି ଟା ଲାଗେ ନା ଦୁନିଆର କୋଉଠି ମିଳିବ।
ହୁଁ। ସେଇଟାତ ସତ କଥା ମତେ ବି ଯେତେବେଳେ କୋଉ କଥାକୁ ନେଇକି କଣ ନା ସଲ୍ୟୁସନ୍ ମିଳେ ନା ମାଇଣ୍ଡ ବହୁତ ଫ୍ରେସ୍ ହେଇଯାଏ ଏଇ ମନ୍ଦିର ପାଖରେ ଦଶ ମିନିଟ୍ ବସ ବସିଯିବ ସେ କଉଁ ନା କଉଁ ବାଟରେ ତତେ ସଲ୍ୟୁସନ୍ ଦେଇଯିବ କଉଁଠି ନା କଉଁଠି ତତେ ଏମିତି ଫିଲ୍ କରେଇଦେବେ କି ନା ତୋର ଏଇ ଡିସିଜନ ଟା ଭୁଲ ଏଇ ଡିସିଜନ ଟା ଠିକ୍ ବୋଲି।
ଏଇ ମୋର ସିଚୁଏସନ ଜାଣିଚ ନା ସେଇୟା ଚାଲିଚି ମାଇଣ୍ଡ ମାନେ ସବୁ ଜିନିଷକୁ ନେଇକି ଟିକେ ଟେନସନ୍ ରେ ଚାଲିଚି ଫ୍ରଷ୍ଟେସନ ଚାଲିଚି ଟିକେ। ଇଏ ଚା ଲ୍ ଚି ମାନେ ମନରେ ଭାବୁଚି ଯିବି ଯିବି ଯିବି କଣ କରିବା ତାର ତ ଡୋରି ନ ଲାଗିଲେ ଯାଇ ହବନି ଆଉ।
ଏଇଟା ଭୁଲ୍ କଥା ସବୁବେଳେ ସମସ୍ତେ କୁହନ୍ତି ଜଗନ୍ନାଥ ଡୋରି ଲଗଉନାହାନ୍ତି ଜଗନ୍ନାଥ ଅନେଇ ତୁ ତୁ ଚେଷ୍ଟା କରେ ଡୋରି ପକା ମୁଁ ଧରି ପକେଇବି।
ହଁ ହଁ ସେଇଟା ବି ଠିକ୍ କଣ କରିବା ସବୁଆଡକୁ ସାଥ ଦଉନି। ସିଚୁଏସନ୍ କିଛି ହଁ ଦେଖିବା କଣ ହଉଚି କଲେଜେ ଟେନ୍ସନ୍ ପୁରା କୁଆଡେ କଣ ହବ।
ହୁଁ ତା ଦେହରେ ଏଠି ଜଗନ୍ନାଥଙ୍କ ଜର ହେଇଯାଇଚି ନା।
ହୁଁ।
ତ ପିଠି କରିକି ବସି ପଡିଚନ୍ତି ଆଉ ପୁରୀର ଅବସ୍ଥା ହେନା ଦେଖିଲା ବେଳିକା ନାଇଁ।
ମାନେ ଏବେ ଦେଖିବ କେମିତି ଦର୍ଶନ କେମିତି କରିବ ଠାକୁରଙ୍କୁ?
ଏବେ ଜଗା ଦର୍ଶନ ହେଇପାରିବନି ଏବେ ପଟିଦିଅଁ ଦର୍ଶନ ହବ ତାଙ୍କ ବଦଳରେ।
ପଟ ଦିଅଙ୍କ ନା ସେଟା କୋଉଠି ଥାଆନ୍ତି?
ସିଏ ଥାନ୍ତି ବ୍ରହ୍ମଗିରି ଏଠୁ ପୁରୀରୁୁ କୋଡିଏ କିଲୋମିଟର ଦୂର ଅଠର ରୁ କୋଡିଏ ଭିତରେ ପଡିବ।
ଓ ସେଇଆ କୁହନ୍ତି ପଟଦିଅଙ୍କୁ ଦର୍ଶନ କରିବା।
ହଁ ବସ୍ ଭଡା ଏଇଠୁ ପଡିବ ବୋଧେ ପନ୍ଦର ଟଙ୍କା ପଡୁଛି ପର୍ ପର୍ସନ୍। ଏବେ ଏ ରେଟ୍ ବଢିଯାଇଯିବ କୋଡିିଏ କି ତିରିଶ ହେଇଯା ଇଥିବ ହଁ।
ହଁ।
ତ ମୁଁ ବି ଯାଇନି କେବେ ପଟଦିଅଁଦେଖିବା ପାଇଁ।
ତମେ କେବେ ଛତିଆ ଠାକୁର ଦର୍ଶନ କରୁଚ?
ହଁ କରିଚି ଯାଜପୁରେ ଆମ ରିଅଲ ଘର ନା କରିଚି ସେଇଠି ଦର୍ଶ
ହଁ ହଁ ମୁଁ ଛତିଆ ପ୍ରାୟ ଟା ମୋ ମାଉସୀ ଘର ନା ସେ ଯାଇଚି
ହୁଁ।
ସେଠି ଦର୍ଶନ କରିଚି ବାରିପଦା ଜଗନ୍ନାଥଙ୍କୁ ବି ଦର୍ଶନ କରିଚି ପୁରୀରେ ଜଗନ୍ନାଥଙ୍କୁ ବି ଦର୍ଶନ କରିଚି କେବଳ ଆଶା ଗୋଟ୍ ଗୋଟିଏ ଅଛି ପାତାଳୀ ଜଗନ୍ନାଥଙ୍କୁ ଦେଖିବା ପାଇଁ।
ପାତାଳ ଜଗନ୍ନାଥ କୋଉଠି?
ପାତାଳୀ ଜଗନ୍ନାଥ ସେ ଅଛନ୍ତି ବୌଦରେ।
ବୌଦ ଯଉଁ ଡିଷ୍ଟ୍ରିକ୍ଟଟା ତ?
ହଁ ଡିଷ୍ଟ୍ରିକ୍ଟା ସବୁଠୁ ଛୋଟ ଡିଷ୍ଟ୍ରିକ୍ଟ ଯୋଉଟା ୟାର ଯୋଉ ଓଡିଶାର ସେଇଟା। ତା ବିଷୟରେ ଅଧିକାଂଶ ଲୋକ ଜାଣିବିିନଥାନ୍ତି ସେଇଟା ଗୋଟେ ଡିଷ୍ଟିିକ ଅଛି
ହଁ ବୌଧ ବିଷୟରେ ତ କେହି ଜାଣିନଥାନ୍ତି।
ତ ସେଠି ନା ଯେତେବେଳେ ଆମର ଏଠି ଆସିଥିଲେ ମୋଗଲ ମାନେ କରିଥିଲେ ଇଏ ଯୋଉ ଆକ୍ରମଣ କରିଥିଲେ ମନ୍ଦିର ଉପରେ ତା ଗଜପତି କଣ କରିଥିଲେ ନା ସୁଡ଼ଙ୍ଗ ସୁଡ଼ଙ୍ଗ ବାଟେ ତାଙ୍କୁ ପୁରୀରୁ ବାହାର କରି ବୌଦରେ ନେଇକି ଲୁଚେଇକି ରଖିଥିଲେ ଗୁମ୍ଫା ଭିତରେ।
ହୁଁ।
ତ ସେଇଥିପାଇଁ ତାଙ୍କ ନାଁ ସେଠି ପାତାଳୀ ଜଗନ୍ନାଥ ଅଛନ୍ତି ସେ।
ସେଆ ପା ପୁରୀରେ କେତେ ମନ୍ଦିର ଅଛି ମାନେ ପୁରୀରେ କଣ ଆମେ ନର୍ମାଲି ଖାଲିି ମନ୍ ମନ୍ଦିର ଯାଇଥାଉ ଶ୍ରୀମନ୍ଦିର କେତେ ମନ୍ଦିର ଏମିତି ଅଛି ଯୋଉଟା କି ଆମେ ଦେଖିନଥିବୁ ଜାଣିନ
ହଁ ତାର ଭ୍ୟାଲୁ ବହୁତ ବଢିଆ କିନ୍ତୁ ଆ ମୁଁ ତମକୁ ମୁଁ ଗୋଟେ ଜାଗା ବିଷୟରେ କହିବି ଭାଇ ବୋହୁ ଦେଢୁଶୁର ପୁଅ ଶୁଣିଚ ତା ବିଷୟରେ?
ନା ନା ଶୁଣନି।
ତ ସେଇଟା ନା ଆମକୁ ବାଲିସାହି ରାସ୍ତା ପାଖରେ ମିଳିଯିବ ଭାଇ ବୋହୁ ଦେଢୁଶୁର
ବାଲି ସାହି ଶୁଣିଚି ରହିଚି ବି ସେଠି ହୋଟେଲ୍ ରେ।
ହଁ କିନ୍ତୁ ସେଇ ରାସ୍ତା ପାଖରେ ମିଳିଯିବ ଏତେ ପପୁଲାର ନୁହଁ ନା ସେଟା କିନ୍ତୁ ତାର ମାନ୍ୟତା କଣ ଜାଣିଛ ସେଇ ଗୋଟେ କୁଅରୁ ଉପରୁ ଲକ୍ଷ୍ମୀ ପାଣି କାଢିବେ ଯୋଉ ଇଏରେ କଣ ସେଇଟା କୁହନ୍ତି ଗରାରେ ପୁରା ତ ଗରା କହନି ମୁଁ ସେଠି କଣ କହୁନି କହିପାରିବିନି ତ ସେ ଗରାରେ ପାଣି କାଢିବେ ଉପରକୁ ସେ କୁହ ଲକ୍ଷ୍ମୀ ଆଉ ବଳଭଦ୍ର ଏଇଠୁ ତଳ ବାଟେ ପାହାଚ ଚଲେଇକି ଯିବେ ଭିତରକୁ ଗାଧୋଇବା ପାଇଁ ଏକାଥରେ
ଆରେ
ସେଇଥିପାଇଁ ସେ କୂଅ କୁ ଭାଇ ବହୁ ଦେଢସୁର କୂଅ କୁହାଯାଏ ଆଉ ସେଇଠୁ ତଳୁ ଉପରେ ଦେଖାଯିବନି ଉପରେ ତଳେ ଦେଖାଯିବନି
ନୂଆ ଜିନିଷ ଜାଣିଲି କଣ ସେ ମନ୍ଦିର ଭାଇ ବୋହୂ
ଭାଇ ବହୁ ଦେଢଶୁର କୂଅ ହୁଁ ଏ ପୁରୀରେ ବି ବେଶୀ ଲୋକ ତା ବିଷୟରେ ଜାଣିିନଥାନ୍ତି ସୋ ଯେତେ ପୁରୁଣା କାଳିଆ ଆଗରୁ ରହିଯାଇଛନ୍ତି ଲୋକ ସେମାନେ ଜାଣିଛନ୍ତି ତାର ମାନ୍ୟତା ଆଉ ସମୁଦ୍ର ପାଖରେ ଆପଣଙ୍କୁ ତମକୁ ଗୋଟେ ମଠ ମିଳିଯିବ ସେ ମଠରେ କଣ ଅଛି ଜାଣିଛ ସେ କୂଅ ବି ତ ଏବେ ବି ତୁଳସୀ ସ୍ମେଲ ଆସିବ କୂଅ ଭିତରୁ ସେ ପାଣିରେ ହିଁ ତୁଳସୀ ବାସନା ମାନେ ସମୁଦ୍ର କୂଳ ପାଖ ପାଖିରେ ସେ ମଠ କିନ୍ତୁ ସେ ତାପରେ ବି ସେ ପାଣି ରେ ତୁଳସୀ ବାସ୍ନା କୁହନ୍ତି କି ଯେତେବେଳେ ଲକ୍ଷ୍ମୀ ତୁ ମନ୍ଦିର ଛାଡି ଯାଇ ନଥିଲେ
ହୁଁ
ସେ ସେଠି ତାଙ୍କ ମହଲ ଖୋଲିଥିଲେ ସେଇ ମଠ ଟା ଯୋଉଟା ତ ସେଇ କୂଅରୁ ସେ ପାଣି କାରବାର। କରନ୍ତି ସେଥି ପାଇଁ ସମୁଦ୍ର ପାଖରେ ଫେରିଲା ପରେ ବି ସେ ପାଣି ମିଠା ଥାଇକି ବି ତା ଥୁରୁ ତୁଳସୀର ବାସ୍ନା ସବୁବେଳେ ଆସେ। ପୁରୀ ରେ ଏତେ ଜାଗା ଅଛି ଯୋଉରେ ମୁଁ ବି ବେଶୀ କିଛି ଜାଣିନି କିନ୍ତୁ ତାପରେ ବି ମତେ କୁହନ୍ତି ନା ଏକ୍ସପ୍ଲୋର କରିବା ଜିନିଷ ବହୁତ ଭଲ ଲାଗେ। ସେ ସେଇଥି ପାଇଁ ଗୋଟେ ଗୋଟେ ଜିନିଷ ଜଣା
ଜାଣିନି
ଆଉ ଜାଣିଛେ ବେଢି ହୁମାନଙ୍କୁ ବେଡି ହନୁମାନ କାଇଁ କୁହାଯାଏ
ଶୁଣ ଶୁଣ ତମେ ଏବେ ନହେଲେ ମତେ କଲ୍ କର କଥା ହେବା ଏ ବିଷୟରେ
ହଁ ହଁ ହଉ ଦଶ ମିନିଟ୍ ହେଇଗଲାଣି କି ହଉ ଠିକ୍ ଅଛି ମୁଁ କରୁଛି ଏବେ।